ହାଲୋ ସେତେବଲେ ତ ହଁ ହଁ ଭଏସ୍ ଆସୁଚି ମୋ ଭଏସ୍।
ହଁ
ହଁ। ତ ସେତେବେଳେ କଣ ହେଲା କି ତ ସରବରସହିତ ଡ଼ାଉନୁ ରହିଲାତ ଆଉ କଣ ଗଲା ଏମିତି ସେତେବେଳେ ତ ସେଇଥିପାଇଁ ତାପରେ ତ ମୁଁ ଟିକେ ପଳେଇ ଆଇଲି ସାଙ୍ଗ ମାନଙ୍କ ସହିତ ବୁଲିବାକୁ ତ ବୁଲିକି ଆସିକି ତାପରେ ଜିମ୍ ପଳେଇଲି ତ ସେ ସେଥିପାଇଁ ଆଉ କଲ୍ କରିପାରିନଥିଲି ହ ସେଇଥିପାଇଁ ଆଉ ଆସିକି ତାପରେ ପ୍ରି ମିଲ୍ ବନେଇକି ତ ତାପରେ ଏଇ କଲ୍ କଲି ଆଉ।
ହଁ। କଣ କହିବି?
ଆରାତି ଖାଇବା କଣ? ଆ କଣ ହେଇଥିଲାକି ହଷ୍ଟେଲେ ହଁ ହଷ୍ଟେଲେ ତ କାଇଁ ଏତେ ଖରାପ ଥିଲା କି?
ରୁଟି, ସନ୍ତୁଳା।
ସେଟା ଛୋଟ ବେଳର ଡର ଯୋଉଟା ସେଇଟା ହା ହା।
ମୁଁ ଘରେ ଖାଏନି ଘରେ ମାନେ ଏଇଥିପାଇଁ ମୋର କୋଉ ଥରେ ମୋ ମାମାଙ୍କୁ ମୁଁ କହେନି ବା ସେ ସନ୍ତୁଳା ଟାରେ କୁଏ।
ଅ ଆଚ୍ଛା।
ଏଠି ତ ବାଧ୍ୟ ଖାଇବା ପାଇଁ ଆଉ ସେ ବି ସନ୍ତୁଳା ତ ଘରେ ହେଲେ ଟିକେ ତ ଯୋଉ ପାଟିରେ ଦେଇହୁଏ ଇଏ ଏତେ ବେକାର ହୋ।
ଏଠି ପରିବା ବି ସିଝି ନଥିବ ସେମିତି ଦେଇଦିଏ ଛେ।
ତାର ଟେଷ୍ଟ ହି କିଛି ନାଇଁ ଖାଲି ବାସ୍ ପାଣି ରେ ପରିବା ଭାସୁଚି।
ହଁ। ହୁଏତ ଭାରି ଅସୁବିଧା ଖାଇବା ହଷ୍ଟେଲେ ରେ ଭାରି ଅସୁବିଧା।
ହୁଁ।
ସେମେ କଥା ତ ବର୍ଚ୍ଚ ରାତି କି ରୁଟି ଆଉ ପନିରି।
ମା କାଇଁ କହୁଚ।
କହିଲି ତମକୁ ଟିକେ ଖରାପ ଲାଗିବା କଥା ଜାଲ ପରେ ବି କହୁଚ।
ଦା ଦାଦା ଦା ମୁଁ ଏତି ଟପିକି କିଛି କହିଆସିଛି ମୁଁ କହିଦେଲି। ତ ଆଉ କାଲି ପୁଣି କ୍ଲାସ ଯିବ ବୋଧେ ତ କ୍ଲାସ ଏବେ କଣ ଛୁଟି ଅଛି ନା କଣ ଅଛି?
ଆଜି ଆଜି ହିଁ ନଥିଲା ତ କାଲି ଅଛି।
ଆଚ୍ଛା କେତେଟା ରୁ କେଟା କ୍ଲାସ?
ସେମିତି କିଛି ନାହିଁ ମ୍ୟାମ ଯୋଉ ଆମେ ଫାଙ୍କା ଥିବେ ତାଙ୍କୁ ବି ଲାଷ୍ଟ ଟା ହବ ଯିଏ ବିଜି ଥିବେ ତାଙ୍କୁ ହବନି।
ଅ
ଆମର ସେମିତି କିଛି ପଟିକୁଲାର ଟାଇମ୍ ନାହିଁ ତ ମାମ ଫ୍ରି ଥିବେ ମେସେଜ କରିକି ଡାକିବେ ଆସ ଏବେ କ୍ଲାସ ହୋଉ।
ବ
ମ ବି ପୁରା ଯେତେବେଳେ ସେତଳେଡା୍ ପାଇଁ
ହୁଁ ମୋର କଣ ଅଛି ମୋର ଏଇଠି ଦି ମିନିଟି ଲାଗେ ଯିବା ପାଇଁ।
ହଁ ଷ୍ଟିଲ୍ ସେ କ୍ୟାମ୍ପସ ଭିତରେ ତ ଶିବ ତ ସେଥିପାଇଁ।
ହଁ ହଁ। ତ ସେଇଥିପାଇଁ ମୋର ପ୍ରାୟ ସାଙ୍ଗ ମାନେ ମାନେ ଏମିତି କୁହନ୍ତି ତୁ ଏକୁଟିଆ ଆସୁଚୁ କ୍ଲାସ କରୁଛୁ।
ମୁଁ ସତରେ ଏକୁଟିଆ ପଢାଏ ମ୍ୟାମ ଡାକନ୍ତି ମୁଁ ଏକୁଟିଆ ବସିଥିବି କ୍ଲାସ ରେ ମ୍ୟାମ ପଢଉଥିବେ।
ହସ
ତ ପିଲାଙ୍କ ରାଗ ବି ରହେ ମୋ ଉପରେ ତ ଏବେ ମୁଁ
ହଁ। ଓ ପୁରା ହୋଲ କ୍ଲାସ ବନ୍ଦ ଥିଲା ବଳେ କିଏ ଜଣେ ଯିବ ଭାରି ପିଲା ଇଏ ହେବେ ଵା।
ମତେ ସେଇଥିପାଇଁ ସବୁବେଳେ ଶୁଣାନ୍ତି ସିଏ ତୋ ତୋରି ପାଖରେ ତୋ ପଳେଇ ଆସୁ ଶୀଘ୍ର ଡାକିଲା ବେଳୁ ତୁ ଯଦି ନ ଆସନ୍ତୁ କ୍ଲାସ ହନ୍ତାନି ମୁଁ କହିଲି ହଁ ଆଉ ଆସିବିନି ଆଉ‌।
ଆଚ୍ଛା।
ତମେ ଏମିତି ସତରେ ରୁହ ରୁହ ରୁହ ତମେ ଏମତି ସତରେ ହସୁଛ ନା ଫେକ ସ୍ମାଇଲି ଏଟା?
ନା ନା ନା ନା ମୋର ସତରେ ଏମତି ହସୁଛି ନାଇ ମୁଁ ଫେକ୍ ସ୍ମାଇଲ୍ ସେମତି କରେ ନା ଯୋଉଟା ମୋ ତେ ଭଲ ଲାଗୁଛି ତ ଭଲ ଲାଗୁଛି କୋଟା ନ ଭଲ ଲାଗୁଛ ତ ନାଇଁ
ହ ଠିକ୍ ଅଛି।
ଫିକ୍ସି ମାରିଚନ୍ତି ଘରେ ନା ହଉଛି ସେଟା ତ ସତ ସତ ଏମିତି ଫିଲିଙ୍ଗସ୍‌ ସହିତ ସେମତି ଇଏ ନାହିଁ। ତ ଯୋଉଟା ଅଛି ଅଛି। ଆଜ୍ଞା ତ ସେଇୟା ଆଉ ତ ଏମତି ଆଉ କଣ ପ୍ରତିଜ୍ଞା ଆଉ କଣ ଅଛି?
ସୁଗିଲାନ।
ମୁଁ କହିଲି ଟପିକ୍ ଆଉ କଣ ଅଛି ଆଉ କୋଉ କଥା କହୁଛ?
ତମେ ଷ୍ଟାର୍ଟ କର ତାପରେ ମତେ ଛାଡିଦିଅ।
ଆଛା ହଁ ତ ହଁ ଛଡା ତ ମୁଭି ଏମିତି କଣ ଭଲ ଲାଗେ ମୁଭି ଗା
ହୁଁ ହୁଁ ହୁଁ ସେମତି ମତେ ବଲିଉଡ ବହୁତ ପସନ୍ଦ।
ଆଚ୍ଛା। ବଲିଉଡ କଣ କଣ ମାନେ ଏମିତି ହିରୋ କିଏ ସେମିତି ଫେବରେଟ୍ ସେମିତି ଏସ୍ ଆର୍ । ପ୍ରାୟତଃ ସମସ୍ତଙ୍କର ଏସ୍ ଆର୍ କେ ହିଁ ଥାଏ। ହାଲୋ।
ହାଲୋ।
ହାଲୋ ଆପଣଙ୍କ ଭଏସ୍ ଆସିନି।
ନେଟୱର୍କ ଈସୁ ରହିଥା- ରହିଥା।
ହଉ କୁହ।
ହଁ ମୁଁ କହିଲି ବଲିଉଡ ରେ ଏମିତି କିଏ ଭଲ ଲାଗେ କାହା ମୁଭି ଏତେ ଭଲ ଲାଗେ।
ଶୁଣ ମୁଁ ଏବେ ଯେମିତି ଜଣଙ୍କ ନାଁ କହିବି ତାର ସେତେ ମୁଭି ନାହିଁ ଯେ ମୁଁ ଡେଲି ଦେଖିପାରିବି।
ଆଚ୍ଛା- ଆଚ୍ଛା ଏପଟେ
ଆ ହଁ ଏମିତି ନାଇଁ ଦେଖ। ଅ ହିରୋ ହିସାବରେ ମୁଁ ଜାଣିନି ତ ମତେ ଏ ଆର୍ କେ ବହୁତୁ ଭଲ ଲାଗେ। ହେଲା ତାପରେ ହୁଁ।
ତାପରେ ଆୟୁଶ୍ମାନ ଖୁରାନା ଭଲ ଲାଗେ ତାପରେ ତାପରେ- ତାପରେ- ତାପରେ ଭାବିବାକୁ ପଡିବ କି
ତମେ ଦେଖ,
ହଁ ହଁ ବଲିଉଡ ଆଉ ହଁ ସାଉଥ ଇଣ୍ଡିଆନ୍ ମୁଭି ଏମିତି ମଝିରେ ମଝିରେ ଦେଖେ ଆଉ।
ହୁଁ ହୁଁ।
ମୁଁ ପ୍ରାୟ ବଲିଉଡ ଆଉ ହଲିଉଡ ଦେଖେ। ତ ସାଉଥ ଇଣ୍ଡିଆନ୍ ଏମତି କେତେବେଳେ କେତେବେଳେ ଦେଖିଦିଏ ଆଉ।
ଭାଇ ସାଉଥ ମୁଭି ତ ବହୁତ ହିଁ ମସ୍ତ ଭାଇ ରିଟାଲି ଯେ ଦିଲ୍ କୁ ଛୁଇଁଗଲା ଭଳିଆ।
ହଁ ତା ଷ୍ଟୋରି ଟା ବି ଭଲ। ମୁଁ ମଝିରେ ମାନେ ସାଉଥ ଇଣ୍ଡିଆ ପାଇଁ ଏତେ ମୁଭି ଦେଖିଦେଲି କି ଆଉ ଦେଖିବା ପାଇଁ ମୋ ପାଖରେ କିଛି ନାହିଁ ତ ସେଥିପାଇଁ ଆଉ ସା-ସାଉଥ ସାଉଥଇଣ୍ଡିଆରେ ମାନେ କହିବା କୁ ଗଲେ ବହୁତୁ ମୁଭି ମୁଁ ଦେଖିସାରିଛି ଅଲରେଡି।
ତ ମୁଭି ମୁଭି ଭିତରେ ତମ କୋଉ ଜନାଲ ର ମୁଭି ଦେଖିବାକୁ ଭଲ ଲାଗେ?
ହଁ ମୋତେ ପ୍ରାୟ ଆକ୍ସନ ଆ ତ ତ ରୋମାଣ୍ଟିକରେ କହିବାକୁ ଗଲେ ବିଜୟ ଦେବ ପଣ୍ଡା। ତ ତ ଆ ସେମିତି ଇ ଆଉ ବଲିଉଡ ରେ ମତେ ସା କପୁର ଭଲ ଲାଗେ।
ଦେଖିଲାଣି ଯୋଉ କପିଲ୍ ଟୁ?
କପିଲ୍ ଟୁ ହଁ ଦେଖିସାଇଲିନି ହେଟା।
ଆଉ କେମିତି ଲାଗିଲା?
ମତେ କଟିଲ୍ ୱାନ୍ ଟା ଭଲ ଲାଗୁଚି କଟିଲ ଟୁ ଟା ସେମିତି ତା ଇରେ ଇଏ ଆଉ।
ହଁ ସେ ଯେ ଦେଖିବ ଗୋଟେ ଗୋଟେ ଜିନିଷ ୱାନ ହିଁ ତମକୁ ଅଧିକ ଭଲ ଲାଗିବ ତା ପାଟ୍ ଟୁ ହେଲା ବେଳକୁ ସେଟା ଏତେ ଆଉ ଲାଗ ଖାଲି ନି ଲୋକ କଣ ଟା କମ୍ପାରିଜନ ଷ୍ଟାର୍ଟ କରନ୍ତି, ହଁ।
ଆସିକି ଟୁ ର ପାର୍ଟ ୱାନ୍ ଅପେକ୍ଷା
ହଁ ହଁ ହଁ ହଁ ଭାଇ ସେଇଠୁ ହିଁ ଶ୍ରଦ୍ଧା ବାହାରିଲା। ସେଇଥିରୁ ହିଁ ଅରଜିତ୍ ସିଂ ବାହାରିଲା ୱାହ।
ସେଇଥିରୁ ସେଇଟା ଆସିକି ଟୁ ର ସେଇ ଗୋଟାକ ସେକେଣ୍ଡ ଆଉ ଆ ଏକ୍ ଭିଲେନ ର ଫାଷ୍ଟ ସେକେଣ୍ଡଟା ବି ଏତେ ନାହିଁ ତାର ଫାଷ୍ଟ ଟା ପପୁଲାର ଥିଲା ବେଶୀ ଫାଷ୍ଟ ଟା ପପୁଲାର ଅଛି। ହୁଁ। ତ କି ହଲିଉୁଡ ଏକ ହଲିଉୁଡ
ନା।
ଆଛା। ଆଛା। ତ ହଲିଉଡ ଏମିତି ମା ମୁଁ ଏମିତି ଏ ମା ଏମେସିୟୁ ଆଉ ବିସିୟୁ କୁ ଦେଖି ପିଫର୍ କରେ ମାନେ ମାବିଲିତୁସୁ
ଶୁଣି ସାର ମୁଁ ଜାଣିଥିଲି ତ ମୁଁ ଜାଣିଥିଲି ଏ କଥାଟା ତମେ କହିଥିଲେ ମୁଁ ବୁଝିପାରିଥାନ୍ତି ମୁଁ ଜାଣିନି।
ଆଛା ଆଛା। ତ ତ ସେଇଥିପାଇଁ ମୁଁ ସେଇ ତ ଦେଖେ ତ ଛୋଟ ବେଳୁ ସେଇଟା ଗୋଟେ ଆସିଯାଇଛି ତ ବାକି କିଛିଟା କିଛିଟା ମୁଁ ହଲିଉଡ ର ଯେମିତି ଅ ଗୋଟେ ଗୋଟେ ସିରିଜ୍ ଟାଇପ ର ଯେମିତି ମିଶନ୍ ଇମ୍ପୋସିମ୍ପଲ ଆଉ ତ କଣ ଏଟା ଏ ଆ ଟ୍ରାନ୍ସଫର୍ମର ର ଟୋଟଲି ସିରିଜ୍ ଟା ତ ଏଗୁଡା ସବୁ ପ୍ରିଫର କରେ ଦେଖିବା ପାଇଁ ଲାଇକ୍ ସାଇ ସାଇ ମୁଭି ଆଉ।
ମୁଁ କିନ୍ତୁ ସିରିଜ୍ ଦେଖିଆ ପସନ୍ଦ୍ କରେନି। ଯଦି ମୁଭି ଟା ଦି ଘଣ୍ଟା ରେ ହଉଚି ମୋର ସେଟା ସେଟା ଦେଖିଲାଏଳି କି କେତେ ଟାଇମ୍ ହବ କଣ ଜଣାନାହିଁ ତୋ ସିରିଜ୍ ଗୋଟେ ମାନେ ମୁଁ ଏମତି ପିଲା ମୁଁ ଯଦି ଦେଖିବି ପୁରା କଣ୍ଟିନ୍ୟୁ ସବୁ ଦେଖିବି। ନହେଲେ ମନ୍ତେ ଅଧାରୁ ଛାଡିଆ ପସନ୍ଦ ନୁହଁ।
ତ ସେଇଟା ମୁଁ ବି ସେୟା ଦେଖଛେ ଗୋଟେ ଦିନ୍ ଦେଖଛିି ଦେଖଛି ଦେଖଛି ମୁଁ ସେମତି ବସ୍
ହୁଁ। ସେଆ ମୁଁ ତାପରେ ମନେଇ ଚାଲିବ କଣ ହେଇଚି କଣ ହବ?
ତାପରେ କଁ ଅଧାରେ ଛାଡିଲା ପରେ ତାପରେ ଦେଖିବାକୁ ଆଉ ସେଭଳିଆ ଆଉ ସେଭଳିଆ ଭଲ ଲାଗିବ ଯୋଉ ଭଳିଆ ଗୋଟେ ଫ୍ଲୋରେ ଚାଲିଥିବ ସେଗୁଡା ଦେଖିବାକୁ ଓ ସେଇଫ୍ ଫ୍ଲୋରେ ଓ ସେକେଣ୍ଡ୍ ରେ ଷ୍ଟାର୍ଟ ହବ ତ ସେଇଟା ଇ ମୁଭିଙ୍ଗ୍ ଏକାଥରେ କମ୍ପ୍ଲିଟ୍ କରିଦିଏ ଯାହା ମୁଁ ଦେଖେ।
ହୁଁ।
ତ ସେମିତି ଗୋଟେ ଧର ଗୋଟେ ମୋ ସାଙ୍ଗମାନେ ଷ୍ଟ୍ରେଞ୍ଜର୍ ଥିଙ୍ଗସ୍ ଦେଖୁଥିବେ ମୋ ସାଙ୍ଗମାନେ ଷ୍ଟ୍ରେଞ୍ଜର୍ ଥିଙ୍ଗସ୍ ଙ୍ଗସ ଦେଖନ୍ତି ତ ମୁଁ ବି ଦେଖେ। ତ ଷ୍ଟ୍ରେଞ୍ଜର୍ ଥିଙ୍ଗସ୍ ର କିଛି କିଛିଟା ଭଲ୍ୟୁମ ହେଇକି ବାହାରେ ତ ମୁଁ ଏକାଥରେ ୱେଟ୍ କର୍ ତ ସବୁ ଭଲ୍ୟୁମ ଯେତବେଳେ ବାହାରେ ମୁଁ ସେତବେଳେ ଦେଖେ ମୁଁ
ହଁ।
ସେଥିପାଇଁ ପାଛି
ତାପରେ ଚାଲୁ ରଖ ଚାଲୁ ରଖ।
ହଁ ହଁ ହ ଆଉ ଆ ମୁଁ ବି ୱାନ୍ ଟାଇପ୍ ର ଏମତି ଗପୁଡା ଥିଲି ମାନେ ସ୍କୁଲରେ ଥିଲି। ତ ସ୍କୁଲ ଏବେ ବି ଅଛି କିନ୍ତୁ ସେଇଭଳିଆ ଏନଭାରମେଣ୍ଟ୍ ରେ ମୁଁ ଗପି ଚାଲିଯାଏ।
ମୋ ମୁଁ ଭାପ୍ ମୁଁ ଗପୁରୀ ନଥିଲି। ମୁଁ କା ସହିତ କଥା ହୁଏନି। ବାସ୍ ଏଇଠି ମୋ କଥା ଗୁଡାକ ଅନ୍ୟ ମାନଙ୍କୁ ଜଣା ପଡ଼ୁଚି। ସେମାନେ ମତେ ଗପୁରି କହିସାଇଲେଣି। ତମେ କହିଚ ଆଉ
ନା ନା ମୁଁ କହିଲି ମୁଁ କ କହିବି ମୁଁ କିନ୍ ତମ୍ ତମେ କେମିତି କହିଲ ନା କି ମତେ କିଏ କହିଲେ ଗ ରିଏଲ ତ ମୁଁ ସେଥିପାଇଁ ତ ମୁଁ ସେଇଭଳିଆ ଏନଭାରମେଣ୍ଟ୍ ଯିଏ ମୋତେ ଫ୍ରେଣ୍ଡଲି ଏନଭାରମେଣ୍ଟ୍
ଆ ଦେଖ ମୋ ଶୁଣ ଶୁଣ ମୋ ଭାଇ ଯେଦି ତମ ସହିତ ମ୍ୟାଚ୍ କରୁଛି ତ ମୁଁ ଗପି ପାରିବି ସେତେ ଟାଇମ୍ ତମ ସହିତ ହେଲା ଦେଖ୍ ଖ ମୁଁ ଯେମିତି ତମକୁ ଏଇ ଜିନିଷରେ କହୁଚି ତମେ ଜାଣିଚ ତା ରିଟର୍ନରେ କହୁଚ? ତ କଥାଟା ବଢିବ। ହଁ ଯେଦି ତମେ ଏମିତି କହିବ ମୁଁ କିଛି ଜାଣିନି ସଇଲା।
ମୁଁ ସେଇ ସକାଶେ ଅଛି। ମୋର ଗୋଟେ ଏନ୍ ବିଲ୍ଟ୍ କ୍ୱାଲିଟୀ ମୁଁ ସମସ୍ତଙ୍କ ସହ ମିଶିଯାଏ।
ଭଲ ଆଉ କଣ। ହଁ ହଁ।
ମୁଁ ସେଥିପାଇଁ ମାନେ ମୁଁ ମାନେ କହିଆକୁ ଗଲେ ମୁଁ ଗୋଟେ ଜେମ୍ବି ସହିତ ବି ଭଲ କି ମିଶି ଯାଇ ପାରିବି। ମିଲିନିୟର ସହିତ ବି ଭଲ କି ମିିଶି ଯାଇ ପାରିବି। ତ ତିନଷ ହେଉଚି ସେଇୟା।
ମୁଁ ନା ମିଶି ପାରେନି କାହା ସହିତ ହେଲା ତ ଏମିତି ଆମ ଘରେ ହୁଁ କୁଣିଆ ଯୋଉମାନେ ଆସନ୍ତି ମୁଁ ତ ତାଙ୍କ ସହିତ ବି ମୁଁ ଖାଲି ସେମିତି ଯିବି ତାଙ୍କୁ ମୁଣ୍ଡିଆ ମାର୍ ଦେଇକି ପଳେଇଆସିବି। ମୁଁ କଣ କଥା ହେବି ମତେ ଜଣାନାହିଁ।
ମୁଁ ରିଲେଟିଭଙ୍କ ସହିତ ଏତେ ମିଶେନା କାରଣ ବାହାର ବି ମୁଁ ଷ୍ଟ୍ରେଞ୍ଜର୍ ଙ୍କ ସହିତ ତ ମୋ ଲିମିଣ୍ଟିରେ ମୋ ମୋ ଇଏରେ ଯେଉଁ ମାନେ ଥିବେ ତ ମୁଁ ସେଇଭଳିଆ ଲୋ ଲୋକଙ୍କ ସହିତ ମିଶିଯାଏ ମାନେ ମୋ ଜେନେରାଲ୍ ଟାଇପିର ତ ମୁଁ ସେଇ ଟାଇପିର ଲୋକଙ୍କ ସହିତ ମିଶିଯାଏ
ହୁଁ
ସେଇଆ ହେଉଛି
ହଁ ସେମାନେ ବି ଏମିତି ମାନେ କହିବେ ମୋ ଭାଇଟା ଟିକେ ଏକ୍ସଟ୍ରା ମାଇଟି ଏକ୍ସଟ୍ରା ମିଳିଲା ଏକ୍ସଟ୍ରା ୱାର୍ଡ ଭାଇ ସମସ୍ତଙ୍କ ସହିତ ଯାହା ସହିତ ନାଇଁ ତା ସହିତ ସେ କଥା ହୁଏ
ନାଇଁ ନାଇଁ ମୁଁ ସେ ନାଇଁ ମୁଁ ସ୍ପେଶିଫିକ ମୁଁ ଯେତିକି ଲୋକଙ୍କ ଆରାଉଣ୍ଡରେ କଫର୍ଟୋବୁଲି ସେମାନଙ୍କ ସହ କଥାହେବି ଆଚ୍ଛା ହଉ ମୋର ଟାଇମ୍ ହେଇଗଲା ଟାଇମି ହେଇଗଲା ତ ଚେଞ୍ଜ କରୁଛି ମୁଁ ସେତେବେଳୁ ଆସୁଛିି କଥା ହେଉଛି
ହଁ
ହଉ ତମେ କଲ୍ କରିବ
ହୁଁ
ତମେ କଲ୍ କରିବ
ହଁ କେତେବେଳେ କରିବି
ଏବେ ଏବେ କର
ହଉ